ହଁ ଆ-
ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ, ଶୁଭରାତ୍ରୀ।
ଜୟ ଜଗନ୍ନାଥ, ଆପଣ ଶୁଭ ସନ୍ଧ୍ୟା କୁହନ୍ତୁ ରାତ୍ରି ହେଇନାହିଁ, ଶୋଇନାହିଁ ଆମେ
ଯେହେତୁ ମୁଁ ଶୋଇକୁ ଯିବି, ସେଥିପାଇଁ ରାତ୍ରି କହୁଛି!
ଆପଣ ସେତେବେଳେ ତ କହିଲେଣି ଶୋଇବାକୁ ଯିବେ ଆଉ
ଆଜ୍ଞା, ଟିକେ ଦୋଷ ଅଛି ତ, କହି ଯାହା ସେୟା କରିନି
ଆପଣଙ୍କ ସେଇ ଦୋଷଟା ମାନବିକ ବିଦ୍ୟାଳୟ ସମୟରୁ ଅଛି ଆଉ! ବିଦ୍ୟାଳୟ ସମୟରୁ ଆପଣଙ୍କର ସେ ଦୋଷ ଅଛି
ଆଜ୍ଞା, ଆଜ୍ଞା, ମୁଁ ଆଉ କଣ କହିପାରିବି ଆପଣଙ୍କୁ ଯଦି ମୁଁ- କହିଦେଇଛି ମୁଁ ଏଇଟା କରିବି ସେଇଟା ମୁଁ ଆଉ କରିି- କହିପାରପାରିବିନି ଆ ଯଦି ମୁଁ ସେଇଟା କହିନି କରିବି ବୋଲି ତାହେଲେ ସେଇଟା ମେ ବି କରିଥାଇପାରେ ନ ବି କରିଥାଇ ପା- ରେ ସେଇଟା କହିହବନି, ବୁଝିପାରୁଥିବେ ଆପ- ଆପଣ, ଆଉ ତ ଆଜ୍ଞା ଆ- ଆଜ୍ଞା ତ ମୁଁ ଗୋଟେ ଜିନିଷ ଟେ ଆପଣଙ୍କୁ କହି- ଆମ ବିଶ୍ଵବିଦ୍ୟାଳୟରେ ଗୋଟେ ଫେରୱେଲ ଆୟୋଜନ କରାଯାଉ- ଛି
ଏବେଠୁ କଣ?
ଟିଚରଙ୍କର ଗୋଟେ ସେଥିପାଇଁ ଆଉ ତ ନିବେଦନ ରହି-ଅଭିପ୍ରାୟ ଏହିକି-ଏହିକି ଯେ ସେମାନେ ମତେ, ସେମାନେ ମତେ ନାହିଁ, ଆମ ଗ୍ରୁପରେ ମେସେଜ କରିଛନ୍ତି ପଇସା ପାଇଁ। ପଇସା ଶହେ ପଚାଶ ଲେଖା ପଠାଅ, ମାନେ ଇଏ କଣ ଆପଣ କହୁଛନ୍ତି ସମ୍ଭବ କୁଆଡେ ପାଉଛନ୍ତି ଲେକଚର୍ ମାନେ କେତେ କେତେ ଟଙ୍କା ସେମାନେ- ଯଦି ପଇସା ନଦେବେ ଆମେ ଦେଲେ କଣ ଲାଭ କହିଲେ, ବୁଝୁଛନ୍ତି ନା ନାଇଁ
ଲକ୍ଷେ ଲକ୍ଷେ ଟଙ୍କା ପାଉଛନ୍ତି ତାଙ୍କୁ ଗୋଟେ ଟିଚର ମାନଙ୍କୁ ଦବା ପାଇଁ ପଇସା ନାହିଁ ସେଇଟା ବି ଆମେ ଷ୍ଟୁଡେଣ୍ଟ ମାନେ ଦବୁ।
ସିଏ ଆସିବେ ଖାଲି ଖାଇ ଦେଇକି ପଳେଇବେ।
ଆଜ୍ଞା।
ଏଇଟା କଣ ଠିକ କଥା କି? ଆପଣ ନିଜେ କୁହନ୍ତୁ ପିଲାମାନଙ୍କ ପଇସା! ପିଲାମାନଙ୍କ ପାଖରେ ପଇସା ନାହିଁ ବୋଲି, ସେ ଗମେଣ୍ଟ କଲେଜରେ ପଢୁଛନ୍ତି! ତା ଦେହରେ ପୁଣି ତାଙ୍କ ଠାରୁ ଫେରୱଲ ନେଇକି ତାଙ୍କୁ-ମାନେ ତାଙ୍କୁ ନିଜ ପାଖକୁ ନଉଛନ୍ତି। ଫେରୱଲ ନିଜ ପାଇଁ
ଆଜ୍ଞା।
ଏ ମତେ ଜମା ଭଲ ଲାଗୁନାହିଁ, ତ ମୁଁ ଭାବୁଛି ମୁ କଣ, ମୁଁ ଯେହେତୁ କଲେଜ ଯାଇନାହିଁ ମହାବିଦ୍ୟାଳୟ ଯେହେତୁ ମୁଁ ଖୋଲା ହେବା ଦିନ ଠା ରୁ ଯାଇନାହିଁ, ଗମନ କରି ନାହିଁ ତ ମୁ ଭାବୁଛି ମୁଁ ତାଙ୍କୁ କଣ କହିବି, ମୁଁ ଭାବୁଛି ଆପଣଙ୍କୁ ଯଦି ଟିକେ କିଛି ପରାମର୍ଶ ଦିଅନ୍ତେ, ତାହେଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତି
ମାନେ ମୁଁ ଆପଣଙ୍କୁ କଣ ପରାମର୍ଶ ଦେବି ମୁଁ ବି ବୁଝିପାରୁନି।
ଆପଣ ଯାହା ଚାହିଁବେ ପରାମର୍ଶ ଦେଇପାରିବେ। ଯେମିତି କିି ମୁଁ ପଇସା ଦେବି ନା ନା ଦେବିିନି।
ହ ହେ ଦେଇ ଦିଅନ୍ତୁ, ଗୋଟେ ଶିକ୍ଷକ ଯେହେତୁ ଯାଉଛନ୍ତି ଆପଣ ଟିକେ ତାଙ୍କୁ ଟିକେ ଶେଷ ଥର ଅ, ଟିକେ ବାଏ ବାଏ କରିବେ ତ ସେଥିପାଇଁ ଶିକକ୍ଷ କଥା ଏବେ ତ ଆପଣ ନିଜେ ରୋଜଗାର ବି କରୁ ଛନ୍ତି ମୁଁ ଶୁଣିଲି ଆପଣ ଦେଇପାରିବେ।
କିନ୍ତୁ ମୋର ଟିକେ ହେଲେ ଇଚ୍ଛା ନାହିଁ କାରଣ ସେଇ ଯୋଉ ଟିଚର ମାନେ ଯୋଉମାନେ ଅଛନ୍ତି ସେମାନେ ବହୁ ବହୁତ ଇନସଲ୍ଟ କରନ୍ତି, ସମସ୍ତଙ୍କୁ ମୋତେ ବି କରନ୍ତି।
ତାହେଲେ ଦିଅନ୍ତୁନି।
ତ ମୋତେ ବହୁତ ଦୁଃଖ ଲାଗେ ସେଇ ସମୟ ଟା। ଆଉ ମୁଁ ଜାଣିଚି ସେଇ ଇନସଲ୍ଟ ଟା କେବେ ବି ସେ ଭଲ ପାଇବାରେ ପରିଣତ ହେଇପାରିବନି। ସେମାନେ ସେ କେବଳ ସେଇମାନଙ୍କୁ ଭଲ ପାଆନ୍ତି ଯୋଉମାନେ କି ତାଙ୍କ ପଛରେ ଗପୁ ଥିବେ, ଆଉ ଆଗରେ ଭଲେଇ ହଉଥିବେ। ଆଉ କିନ୍ତୁ ଆମେ କିଛି ନ କରିକି ବି ଆମ ଉପରେ ତାଙ୍କର ଭାରି ରାଗ। ସେଇ କିଛିଟା ଚେଲା ହେଇଯାଇଛନ୍ତି ତାଙ୍କର ସେଇମାନଙ୍କ କଥାରେ ସେ ହଁ ବସ୍ ଉଠ୍। ସେମାନେ କଲେ ଭଲ। ଆମେ କଲେ
ଖରାପ ଆଜ୍ଞା ସେମିତି ହିଁ ହୁଏ। ଏହି ତ ଜୀବନ ନା ଏହି ତ ସଂସାର, ସଂସାରରେ ଏମିତି ହିଁ ହୁଏ।
ଆଜ୍ଞା ଆପଣଙ୍କ ଝିଅ କଣ ଶୋଇପଡିଲାଣି?
ହଁ, ହଁ ତାକୁ ଚକୋଲେଟ୍ ଖୁଆଇଦେଲି ତାପରେ ସେ ଶୋଇପଡିଲା।
ମା ହେଇଛନ୍ତି କହିଲେ କୋଉ ମା ରାତିରେ ଚକୋଲେଟ୍ ଖାଇକି ଝିଅକୁ ଶୁଆଏ?
ଏ ନାଇଁ ନାଇଁ ବ୍ରସ୍ କଲା ନା ସେ, ସେ ବ୍ରସ କରିକି ଚକୋଲେଟ୍ ଖାଇକି ଶୋଇଛି।
ବ୍ରସ୍ କରିକି ଚକୋଲେଟ୍ କେମିତି ଖାଇଲା? ଖାଇ
ଏ
ଅଁ, ଚକୋଲେଟ୍ ଖାଇକି ବ୍ରସ୍ କରିଥିବ ନା?
ଆଜ୍ଞା, ଆଜ୍ଞା, ଚକୋଲେଟ ଖାଇକି ବ୍ରସ୍ କଲା। ଆପଣଙ୍କ ପୁଅ? ଆପଣଙ୍କ ପୁଅ ଆପଣଙ୍କ ପୁଅ ଶୋଇଛି ନା ନାଇଁ?
ସିଏ ସିଏ ଦୁଷ୍ ଟ ବାଳୁଙ୍ଗା ଆପଣ ଜାଣିଥିବେ ଝିଅର ମା ହବା ସହଜ, ତାକୁ ଟିକେ ଆୟତ୍ତ କରି ରଖିଦେବେ। କିନ୍ତୁ ପୁଅର ମା ମା ହବା କ ସହଜ?
ହଁ
ଖାଲି ଏଥିରେ ଟିକ, ଏଥିରେ ଟିକ ଟିକେ ଲାଗୁଥିବ ସେଥିରେ ଟିକେ ଲାଗୁଥିବ, ସେଇଟା ଭାଙ୍ଗି ଦେଲାଣି, ଏଇଟା ଆ, କୁଆଡେ କଣ କର ଦେଲାଣି, କଣ ଖାତା ବହି ସବୁ ଚିରି ଚାରି ଫୋପାଡି ଦେଲାଣି। କଣ କରିବ ଏ ମଣିଷ ଏ ପୁଅ ମାନଙ୍କୁ କୁ ଏତେ ଦୁଷ୍ଟ କିଏ କଲା?
ହଁ ସେଇଆ ବା ପୁଅ ମାନେ ଜମା ବି କିଛି ଗୋଟେ କଥା ଶୁଣିବେ ନାଇଁ। ଆପଣ କଣ ହିଁ କରିପାରିବେ ଆଉ?
ଭାରି ଚଗଲା ହଉଛି।
ଆଜ୍ଞା ଆଉ ସେ ଚଗଲା ପିଲା ଗୁଡା ଆଉ କଣ କରିପାରିବା।
କଣ ଏତେ ଚଗଲା କାଲି ବିଶ୍ଵାସ କରିବେନି ଅଟା ଡବାଟା ଥୁଆ ହେଇଛି ଉଁ, ନି ନିଜ ମୁଣ୍ଡ ଉପରେ ସବୁ ଡାଳି ଦେଇଛି ଅଟା। ଆଜ୍ଞା। ଅଟା ଢାଳି ଦେଲା। ତାକୁ ବସିକି ତା ଦିହରେ ପୁଣି ଅଟା ତ ଢାଳି ଚି ଢାଳିଚି ତା ଦେହରେ ସେ ପାଣି ବି ତା ଦେହରେ ଢାଳି ଦେଇଚି। ସିଏ ଅଠା ଅଠା ହେଇକି ଲାଗିଯାଇଚି। ମୋତେ କାଲି ଦି ତିନି ଘଣ୍ଟା ଲାଗିଲା ତା ମୁଣ୍ଡରୁ ସେ ସବୁ ସଫା କରିବାକୁ। ତାପରେ ପୁଣି ଆଜି ସକାଳକୁୁ ଥଣ୍ଡା। ନାକରୁ ଖାଲି ବହିଚାଲିଲା। ପୁଣି ମେଡିସିନ୍ ପଇସା ଖର୍ଚ୍ଚ ହେଲା। କଣ କରିବି ଏ ପିଲାକୁ ମୁଁ ବୁଝିପାରୁନି। ତା ଦେହରେ ପୁଣି ଚାରିଟା ବେଳେ ବାବୁ ବାହାରି ଗଲେ ବାଲି ରେ ଖେଳିବାକୁ ଏତେ ବାଲି ହେଇ ହେଇ ଆସିଛନ୍ତି। ପୁଣି ସେଟା ସନ୍ଧ୍ୟାବେଳେ ଗାଧେଇଚି। ଥଣ୍ଡା ହେଇଚି। ପିଲା ପୁଣି ଗାଧେଇକି ପୁଣି ଏଇନା ଖେଳୁଚି ଯେ, କଣ ସେ ଖେଳୁଚି ଖାଲି ତାକୁ ଯେ ଯେତେ ଯାହା କଲେ ସେ ଚୁପ୍ ନାହିଁ। ଏତେ ବଦମାସ।
ମାନେ ରାତି ନଅଟା ହେଲାଣି। ଆପଣଙ୍କ ପୁଅ ଏବେ ବି ଖେଳୁଛି?
ଆପଣ ଜାଣିନାହାନ୍ତି ବୋଧେ, ସେ ରାତି ଦିଟା ନହେଲେ, ଶୋଉନି।
ଏହେ, ଆପଣ ଟିକେ ଆୟତ, କରିକି ରଖିନାହାନ୍ତି।
ଆୟତ କଣ କରିବି? ପୁଅ ଛୁଆ ମାନଙ୍କୁ କଣ, ଆୟତ କରିହେବ?
ସିଏ ତ ଖାଲି ବାଳୁଙ୍ଗା ଭଳିଆ, ଦୌଡିକି ପଳଉଥିବେ, ଆଉ।
ସେଇ ବା ସିଏ। ଆପଣ ଗୋଟେ ଜିନିଷ ଜାଣିଛନ୍ତି କି, ନାଇଁ? ସେ ଚାଲିଆରେ ଆପଣ କେବେ, ଦେଖ ଦେଖିବେନି, ସେ ଚବିଶ ଘଣ୍ଟା ଦୌଡୁଥିବ।
ଆରେ, ଆରେ। ପୁଅ ପିଲା ଗୁଡାକ ସେଇଆ ହିଁ। ଖାଲି ଡିଆଁ, ଡେଇଁ ଦୌଡା, ଦୌଡି ଏଇଗୁଡା ହିଁ।
ମାର, ପିଟ ଆଉ ଝିଅ ପିଲାଙ୍କୁ ଦେଖିଲେ ଶାନ୍ତ ହେଇଯାଉଛି।
ଆରେ, ଆରେ। ଆପଣଙ୍କ ପୁଅ ବହୁତ ଚଗଲା ଅଛି।
ଆଜ୍ଞା, ସେଇ ତ କହୁଛି। ବହୁତ ଚଗଲା, ଏତେ ଚଗଲା।
ଆଉ ମୋ ଝିଅ ଟା ଯାହା ହଉ। ମୋ ଝିଅ ଟାକୁ ମୁଁ କହିଥିଲି। ତୁ ଟିକେ ଭଲ ଯଦି ଆଜି ଭଲ ସୁନା ପିଲା ଭଳିଆ ପାଠ ପଢିଦବୁ। ତାହେଲେ ତତେ ଚକିଲେଟ୍ ଦେବି। ସେ ସୁନା ପିଲା ଭଳିଆ, ସବୁ ପାଠ କରିଦେଲା। ତାପରେ ଗୋଟେ ଥର ତାସ୍ ଖେଳିଲା ତା ପରେ ଯାଇକି ଚୁପ, ଚାପ ଗୋଟେ ଚକେଲେଟ୍ ଦେଇଦେଲି। ବ୍ରସ୍ କଲା ତାପରେ ଚୁପ, ଚାପ ଯାଇକି ଶୋଇ ପଡ଼ିଲା। ତାର, ସେ ସମୟ ହେଲେ ଶୋଇପଡିବ।
ସୁନା ଝିଅ ଟା। ଏମିତି ଝିଅ ମୋ ଭାଗ୍ୟରେ କାହିଁ। ଆଉ ଦେଇଛନ୍ତି ଯେ ଗୋଟିଏ ପୁଅ- ଏତେ ବର୍ଷକରେ, ଗୋଟେ ପୁଅ ଦେଇଛନ୍ତି। ମାଗି, ମାଗି ଦେଖିଲା ବେଳକୁ ଏମିତି ହଉଛି ସିଏ, ମୁଁ ମୁଁ, ମତେ ଲାଗୁଛି, ମୁଁ ଆଉ କିଛି ଦିନ ଭିତରେ ପୁରା କୋମାକୁ ପଳେଇବି, ୟା ପାଇଁ। ଏତେ, ଏତେ ଟେନସ୍, ଏତେ ଟେନସନ ଦଉଛି ଏ ପିଲା।
ଆସି କଣ, ଘରେ କାହା କଥା ଶୁଣୁନି?
କାହା କଥା ନାହିଁ। ଖାଲି ତା ବାପା କୁ ଟିକେ ଡରିବ, ନହଲେ ନାଇଁ। ଆଉ କାହାକୁ ଡରା, ଡରି ନାହିଁ। ଆଉ' ଏବେ ମୁଁ, ବାପା କୋଉଠି ଖୋଜିକି ଆଣିବି କହିଲେ?
ଓହୋ ସେଇ କଥା। ବାପା ରହୁନାହାନ୍ତି ତ ସେଇଥିପାଇଁ, ଏମତି ହଉଛି ଆଉ।
ଆଜ୍ଞା। ଆଉ ବାପା ଥିଲେ ପୁରା ପୁଅ ସାଇଜି, ପୁରା ଚୁପ ଚାପ।
ହଁ, ପରା। ଏମିତି ପିଲାଙ୍କୁ ଆପଣ ଟିକେ ବାଡ଼େ, ବାଡେଇବେ ନହେଲେ ଆପଣ ଟିକେ ଭଲରେ ବୁଝେଇବାକୁ ଚେଷ୍ଟା କରୁନାହାନ୍ତି। କାଳେ ସେଥିରେ, ବୁଝିଯିବ।
ଆପ ନେ ବୁଝା, ବୁଝି କଲେ ବୁଝିଯିବ। କିନ୍ତୁ ପୁଣି ଯାହାକୁ ସେୟା।
ଓ, ହୋ। ମାନେ, ରୁ ଟିକେ ସମୟ କାମ
ଆଜ୍ଞା, ଆଜ୍ଞା। ଠିକ କଥା କହିଲି। ସେ ବା ମୁଁ ଟିକେ ଟିକେ, ମାନେ କଣ କହିଲେ। ମୁଁ ଟିକେ ପିଲାମାନାନଙ୍କୁ, ବାଡେଇ ପାରେ ନା। ମାନେ ମତେ ଦୁଃଖ କଷ୍ଟ ହୁଏ। ସେଥିପାଇଁ, ଏ ପିଲା ଟା ଏମିତି ହେଇଗଲାଣି। ତା ବାପା ବି ମତେ ମତେ ଆସିଲେ ଖାଲି ଚିଡନ୍ତି। କି ତମରି ପାଇଁ ପିଲା ମୁହ ବଡା ହେଇଯାଇ ଛି। ମୁଁ ଏବେ କଣ, କରିବି କହିଲେ? ସେ ଯାହା କହୁଛି, ତାରି ପାଇଁ ତ ସବୁ ଜିନିଷ ହଉଛି। ମାନେ, ଆମେ ବଞ୍ଚେଇବା କଥା ତାରି ପାଇଁ। ଆଉ ସିଏ ଯାହା କହୁଛି ଟିକେ କରିବୁନି।
ଆଜ୍ଞା ଆଜ୍ଞା। ମୁଁ ବୁଝିପାରୁଛି ଆପଣଙ୍କ ଦୁଃଖ ମାନେ ଆପଣ ଆପଣଙ୍କ ଆପଣ ବି ମାନେ ହଁ, ଆପଣ ଟିକେ ବାଡେଇ ପାରୁନାହାନ୍ତି, ଛୁଆ ଟାକୁ। ଟିକେ ବାପାଙ୍କୁ କହିବେ ଟିକେ ରାଗିବେ ଫୋନ କରିକି ରାଗିବେ। ପଚାର ହଁ ରହୁ ନ ରହିଲେ ବି ଠିକ୍।
ଆଜ୍ଞା। ଏଇ ସବୁ ଜିନିଷ, ଏଇ ସବୁ ଜିନିଷ ଚାଲି ଛି ଆଉ। କଣ, କହିବି ଆଉ ଆପଣଙ୍କୁ?
ଆଜ୍ଞା। ମାନେ ଏଇ ସବୁ ଜିନିଷ ହିଁ ଆପଣ ଟିକେ ମାନେ, ହଉ ଛାଡନ୍ତୁ। ଆପଣଙ୍କୁ ମୁଁ ଉପାୟ ଦେବି, କେମିତି ଗୋଟେ, ଆପଣ ଗୋଟେ କାମ କଲେ ତାକୁ ଏୟା କହୁନାହାନ୍ତି। ମୁଁ ଯେମିତି ମୋ ଛୁଆଙ୍କୁ କୁହେ, କି ଭଲ କାମ କରେ, ତୋତେ ଗୋଟେ ଚକୋଲେଟ୍ ଦେବି। କି ତତେ ଗୋଟେ ବୁଲିବାକୁ ନେବି। ଏମିତି କହିଲେ ପିଲା ଗୁଡା ଶୁଣିବେ ଟିକେ।
ହଁ ସେଇଗୁଡା ବି, ମୁଁ ସବୁ ଆପଣ କଣ ଭାବୁଛନ୍ତି, ମୁଁ ସେଇଟା ବି ଟ୍ରାଏ କରିନି, ମୁଁ ସବୁ କିଛି ତା ଉପରେ ପ୍ରୟୋଗ କରିଦେଇଛି। ସିଏ ବା ହଉଛି ଏତେ ବାଳୁଙ୍ଗା, ଆପଣଙ୍କ ବିଶ୍ଵାସ ବାହାରେ ବାଳୁଙ୍ଗା।
ହ
ଆ ମୋର ଗୋଟେ ମହିଳା ମିତ୍ର ଅଛନ୍ତି ଆପଣ ଜାଣିଥିବେ? ଆମ ଘର ପାଖରେ ମହିଳା ମିତ୍ର ଯିଏକି ମୋର ସ୍କୁଲ ବେଳୁ ଅଛନ୍ତି। ପୁରା ତାଙ୍କରି ଭଳିଆ ଦୁଷ୍ଟ
ଓହୋ ସିଏ ତ ଯୋଉ ଦୁଷ୍ଟ ଛାଡନ୍ତୁ ଆପଣ ତ ତାଙ୍କ କଥା କୁହନ୍ତୁନି। ଆଉ ତାଙ୍କଠୁ ତାଙ୍କ ଆପଣ ଘର ପାଖରୁ ଆଉ ଇଏଟା ଡେଇଁ ପଡ଼ିନି ତ?
ହଁ ଆରେ ମୁଁ ଭାବୁଛି ଆରେ କାହା ପ୍ରଡକ୍ଟ? କଣ କହିବି ଆଉ ଛାଡ଼ନ୍ତୁ।
ହଁ ହଁ ସେଇୟା ହେଇଛି ଆପଣଙ୍କ ଘର ପାଖରୁ ସିଏ ଡେଇଁ ପଡିଛି ଯେହେତୁ ତ ଆପଣଙ୍କୁ ସିଏ ଶିଖେଇ ଦେଉଥିବା ଆପଣଙ୍କ ଛୁଆକୁ
ହଁ ହଁ ତାରି ଘରେ ବା ମୁଁ ଅଧା ଦିନ ମୋ ଛୁଆ ରହୁଛି। ତାରି ଘରେ ତ ଭଲ ରହୁଛି। ଚି ଖାଉଛି ପିଉଛି ଆଉ ଅ କଥା ମାନୁଛି ତାର ତାକୁ ବି ଟିକେ ଡରୁଛି। କହୁଛି ମୋ ମାମା ଭଲ ନୁହଁ ଆଉ ଆଣ୍ଟି ଭଲ।
ଆଣ୍ଟି ଭଲ କହୁଛି?
ହଁ। କଣ କହିବ ଏ ପିଲାକୁ ମୁଁ ୟା ପାଇଁ କେତେ କଣ ନ କରୁଛି ରାତି ଦିନ ଅନିଦ୍ରା ରହୁଛି ଜଗୁଛି ଦେଖିଲା ବେଳକୁ ଏ ପୁଅ ଯାଇକି କହୁଛି ଆଉ ମାମା ଭଲ ନୁହଁ ଆଣ୍ଟି ଭଲ ଏଇ କଥା ଶୁଣିବା ପାଇଁ
ଆରେ ଆପଣ ଜାଣିନାହାନ୍ତି କି ସିଏ କଣ ଗୋଟେ ଯାଦୁ କରିଦିଅନ୍ତି। ଯେମିତି ସମସ୍ତେ ତାଙ୍କ ପଟିଆ ହେଇଯାଆନ୍ତି। ସେଇୟା ଆପଣଙ୍କ ପୁଅ ଉପରେ ଯାଦୁ କରିଦେଇଛି ଆଉ।
ଏହେ ଛୋଟ ଛୁଆ ଟାକୁ ଉପରେ ଯାଦୁ
ହଁ ସେୟା କରି ଦେଇଛନ୍ତି ବଧେ ସେ
ହେଇ ହେଇ ହେଇ ହେଇ ହେ ଭଗବାନ ସେ ପୁଣି କଣ କଲାଣି? ଭଗବାନ ଡାଲି କରିଥିଲି ସେ ଡାଲି ତକ ଢାଳି ସାରିଲାଣି।
ହ। ଏହେ ଡାଲି ଢାଲି ଦେଲା ଏବେ ଆପଣଙ୍କର?
ସେ ତାକୁ ପୁଣି କଣ କରୁଛି ସ ତାକୁ ନେସିି ନାସିି ସାରିଲାଣି ଭଗବାନ ପୁଣି ଏ ପିଲା ଗାଧେଇବ ଆଉ ଟିକେ ମୁଁ ରଖୁଛି ଆପଣଙ୍କୁ ପରେ କଥା ଯୋଗାଯୋଗ କରୁଛି?
ହୋ ହଉ ତାକୁ ଟିକେ କରିଥାନ୍ତ ମାନେ ବୁଝେଇ ଦିଅନ୍ତୁ।